ହ୍ୟାଲୋ ହଁ ସାଙ୍ଗ କଣ କରୁଚୁ ?
ବସିଛି ।
ଛୁ ଆଉ କେମିତି ଅଛୁ?
ମୁଁ ଭଲ ଅଛି ତୁ କେମିତି ଅଛୁ?
ହଁ ମୁଁ ବି ଭଲ ଅଛି। ଆଉ କଣ ଖାଇଥିଲୁ ସନ୍ଧ୍ୟାବେେଳେ?
ସନ୍ଧ୍ୟା ବେଳେ ମୁଁ ଖାଇଥିଲି ମୁଡି, ଆଳୁଚପ ପିଆଜ, ତେଲ, ଲଙ୍କା
ଜି ଛୁଟି ଥିଲା ନା ସେଥିପାଇଁ ଭାବିଲି ତୋ ସହ ଟିକେ କଥା ହେବି ଆଉ।
ବହୁତ ଭଲ କରିଛୁ କହ ଆଜି କଣ ବିଷ ଷୟରେ କଥା ହବା?
ଆଜି ଆମେ ଭ୍ରମଣ କରିବାକୁ ଇଚ୍ଛା ଥିବା ସ୍ଥାନ ବିଷୟରେ କଥା ହବା।
ଆରେ ବା ଏହା ତ ମୋର ବହୁତ ପସନ୍ଦର ବିଷୟ ମତେ ନୂଆ ନୂଆ ସ୍ଥାନ ଦେଖିବାକୁ ବହୁତ ଭଲ ଲାଗେ।
ମୋତେ ମଧ୍ୟ ତୋର ସବୁଠୁ ଅଧିକ କେଉଁ ସ୍ଥାନକୁ ଯିବାର ଇଚ୍ଛା ଅଛି?
ମୋର ସବୁଠୁ ଅଧି କ ଇଚ୍ଛା କାଶ୍ମୀର ଯିବାକୁ ସେଠାର ପ୍ରାକୃତି କ ସୌନ୍ଦର୍ଯ୍ୟ ବରଫ ଢାଙ୍କା ପାହାଡ ହ୍ରଦ ଦ ଓ ବଗିଚା ବିଷୟରେ ବହୁତ ଶୁଣିଛି।
ହଁ କାଶ୍ମୀରରେ ତ ପୃଥିବୀର ସ୍ୱର୍ଗ ବୋଲି କୁହାଯାଏ ମୁଁ ମଧ୍ୟ ଦିନେ ସେଠାକୁ ଯିବାକୁ ଚାହେଁ।
ବିଶେଷ କରି ଶୀତ ଦିନରେ ବରଫ ପଡୁଥିବା ଦୃଶ୍ୟ ଦେଖିବା ମୋର ବହୁତ ବଡ ସ୍ୱପ୍ନ।
ସତରେ ସେଇ ଦୃଶ୍ୟ ବହୁତ ସୁନ୍ଦର ହେବ ମୋର ଇଚ୍ଛା ଉଁ ହିମାଚଳର ପ୍ରଦେଶ ମନାଲି ଓ ଶିମିଳି ଯିବାକୁ।
ଭଲ ପସନ୍ଦ ସେଠାର ପାହାଡ ଥଣ୍ଡା ପରିବେଶ ଓ ସବୁଜ ଜଙ୍ଗଲ ଲୋକଙ୍କୁ ଆକର୍ଷିତ କରେ।
ହଁ ସହରର କୋଳାହଳରୁ ଦୂର ଶାନ୍ତି ପରିବେଶରେ କିଛି ଦିନ କାଟିବାକୁ ମୋତେ ବହୁତ ଭଲ ଲାଗେ।
ତୁ ବିଦେଶ ଯିବାକୁ ଚାହୁଁଛୁ କି?
ହଁ ସୁଯୋଗ ମିଳିଲେ ମୁଁ ଜାପାନ ଯିବାକୁ ଚାହିଁବି ସେଠାରେ ସଫା ସଫା ସଫା ସୁଧା ପ୍ରଯୁକ୍ତି ଓ ସଂସ୍କୃତି ମତେ ବହୁତ ଆକର୍ଷିତ କରେ।
ଜାପାନ ତ ସତରେ ଏକ ନୂତନ ଦେଶ ମୁଁ ମଧ୍ୟ ଜାପାନର ଚେରିଫୁଲ ଦେଖିବାକୁ ଚାହେଁ।
ସେହି ଗୋଲାପୀ ଫୁଲରେ ଭାବୁଥିବା ରାସ୍ତା ଓ ପାର୍କ ଦେଖିବାକୁ ବହୁତ ସୁନ୍ଦର ଲାଗେ ନା।
ଠିକ କହିଲୁ ଆଉ ମୋର ଗୋଟେ ଇଚ୍ଛା ଅଛି ସେଇଟା ହେଉଛି ସ୍ଵିଜରଲ୍ୟାଣ୍ଡ ଯିବା।
ବା ସ୍ଵିଜରଲ୍ୟାଣ୍ଡ ସୁନ୍ଦର ପାହାଡ ଓ ହସର ଦେଖିବାକୁ ତ ସମସ୍ତଙ୍କର ଇଚ୍ଛା ଥାଏ ହ୍ରଦ ଯୋଉ ହ୍ରଦଟା ଅଛି ବଡଟା ସେଇଟା ଦେଖିବାକୁ ସମସ୍ତଙ୍କର ଇଚ୍ଛା ଥାଏ ନା।
ହଁ ଠିକ କହିଛୁ ଛୋଟବେଳୁ ଚଳଚ୍ଚିତ୍ରରେ ସେ ରେ ଦୃଶ୍ୟ ଦେଖି ମୋର ସେଠା କୁ ଯିବାକୁ ଇଛା ଇଚ୍ଛା ବହୁତ।
ହୁଁ ଆମ ଓଡିଶାରେ ମଧ୍ୟ ବହୁତ ସୁନ୍ଦର ସ୍ଥାନ ଅଛି ଯେପରିକି ପୁରୀ କୋଣାର୍କ ଚିଲିକା ଆଉ ଦାରିଙ୍ଗବାଡି।
ହୁଁ ହୁଁ ଦାରିଙ୍ଗବାଡି ଓ ଓଡ଼ିଶାର କାଶ୍ମୀର ବୋଲି କୁହାଯାଏ ମୁଁ ଏପର୍ଯ୍ୟନ୍ତ ସେଠାକୁ ଯାଇନି।
ମୁଁ ମଧ୍ୟ ଯାଇନି କିନ୍ତୁ ସୋସିଆଲ ମିଡିଆରେ ତାର ଅନେକ ଫଟୋ ଦେଖିଛି।
ଆମେ ଭବିଷ୍ୟତରେ ଏକାଠି ଦାରିଙ୍ଗବାଡି ଯିବା ପ୍ଲାନ୍ କରିପାରିବା ?
ସହ ଭ୍ରମଣ କରିବାର ମଜା ଅଲଗା ହିଁ ଥାଏ ବହୁତ ମାନେ ମଜା ହେଇ।
ଭ୍ରମଣ କଲେ କେବଳ ମନ ଖୁସି ହୁଏ ହୁଏ ନୁହେଁ ନୂଆ ସ୍ଥାନ ନୂଆ ଲୋକ ଓ ନୂଆ ସଂସ୍କୃତି ବିଷୟରେ ମଧ୍ୟ ଜାଣିବା କୁ ମିଳେ।
ଠିକ୍ କହିଲୁ ଭ୍ରମଣ ଆମ ଜ୍ଞାନ ବଢାଇଥାଏ ଓ ଜୀବନରେ ନୂଆ ଅନୁଭୂତି ଦେଇଥାଏ।
ସେଥିପାଇଁ ମୁଁ ସୁଯୋଗ ମିଳିଲେ ନୂଆ ନୂଆ ସ୍ଥାନ ଦେଖିବାକୁ ଚାହେଁ ।
କଣ କହିଲୁ?
ସେଥିପାଇଁ ମୁଁ ସୁଯୋଗ ମିଳିଲେ ନୂଆ ନୂଆ ସ୍ଥାନ ଦେଖିବାକୁ ଚାହେଁ।
ମୁଁ ମଧ୍ୟ ଆଶା କରୁଛି, ଆମର ଏଇ ସବୁ ସ୍ୱପ୍ନ ଦିନ ନିଶ୍ଚୟ ପୁରା ହବ ।
ନିଶ୍ଚୟ ହେବ । ନିଶ୍ଚୟ ହବ କୋଉଠି ଦିନ ଯିବା।
ଆର ୱିକ୍ ରେ ଯିବା।
ସତ କହୁଚ ଆର ମାସରେ ଯିବା, ନା ଶୀତ ପଡିଲେ ଯିବା, ନା ନା ବର୍ଷା ଦିନେ କେମତି ଯିବା।
ତାଲେ ଶୀତା ବାସିବି ଗଲେ ଭଲ ମଜା ହୁଅନ୍ତା।
ହଁ ସୀତରେ ତୁ ଏବେଠୁ ସବୁ ରେ୍ ତି କରିକି ଆଉ ତ ଶୀତ ଦିନେ ଯିବା ।
ଆଉ କଣ କେମତି ଅଛୁ? କ୍
ଆଉ ସବୁ ସାଙ୍ଗ ମାନଙ୍କୁ କହିଦେ
ହଁ ହଁ ମୁଁ ନିଶ୍ଚୟ କହିଦେବି, ଆଉ ମିଶିକି ସମସ୍ତେ ଗଲେ ଟିକେ ଭଲ ମଜା ହବ ଆଉ।
ନା ଖାଲି ତୋର ଏକା ଯିବା
ହଁ ସେମିତି ବି ଭଲ ଲାଗିବ।
ଏ ନା ଏ ବେ ତୋର ମୋର ଗଲେ ହବନି ଭଲ।
ଆଉ ତାହେଲେ ଆଉ ଅଧିକ ଗେଲେ ଟିକେ ଭଲ ରହିବା ପାଇଁ ବୁଲିବା ପାଇଁ ଖାଇବା ପାଇଁ ଭଲ ମଜା ଲାଗିବ ନାଇଁ କି।
ହଁ ଅଧିକ ସାଙ୍ଗସାଥି ଗଲେ ଭଲ ମଜା ହବ ତୁ ଗୁଡୁ ଲିକି ଆଉ ରୋମାଲି କୁ ଲିପିନଙ୍କୁ ତାଙ୍କୁ ଟିକେ କଲ କରି କହିଦେବୁ ।
ହଁ ମୁଁ କହିବି ତୁ ବି କହିବୁ ଆଠ ନ ଜଣ ହେଲେ ତ ବେଶୀ ଭଲ ଲାଗିବ ନା
ହଁ ଠିକ କହିଚୁ ଆଉ କଣ ନେଇକି ଯିବା? ତୁ ଡ୍ରେସ କେତେଟା ନେଇକି ଯିବୁ କହିଲୁ?
ଆମେ ଯେତେ ଦିନ ରହିବା ତାଠୁ ଦିଇଟା ଏକ୍ସଟ୍ରା ନେଇଥିବା କାରଣ ଏକ୍ସଟ୍ରା ଡ୍ରେସ ନେଇଥିଲେ ହିଁ ଆମ ପାଇଁ ଭଲ ହବ ନା କିଛି ଅସୁବିଧା ସୁବିଧା ଅଛି ।
ହଁ ଠିକ କହିଚୁ ତୁ ମୋ ପାଇଁ ତୋ ପାଇଁ ତୋ ଡ୍ରେସ ମୋ ପାଇଁ ଗୋଟେ ନେଇଯାଇଥି। ତୋର ବଢିଆ ବଢିଆ ଡ୍ରେସ୍ ଅଛି।
ପିନ୍ ନେବ କିି ଯୋଉଟା ପୋଲା ତା ଓଲା ଦେଖିେଥିଲି ତୋତେ ପସନ୍ଦ ହେଲା ଗୋଟେ ଫଟୋରେ କମେଣ୍ଟ କରିଥିଲୁ ହଁ ସେଟା ଠିକ ଅଛି ମୁଁ ସେଟା। ତୋ ପାଇଁ ନେଇ ଯିବି କି?
ଆଉ ସେମାନଙ୍କୁ କ ଦେଖିେଵେ ସେମାନେ ଯାଉଛନ୍ତି କି ନାଇ ପୁଣି ତାଙ୍କୁ ସେମାନେ ରାଜି ହେବେନି ତାଙ୍କୁ ପୁଣି ରାଜି କରିବାକୁ ପଡିବ।
ତ ଆଉ କଣ ଖାଇଥିଲୁ ଆଜି ସନ୍ଧ୍ୟାରେ
ସନ୍ଧ୍ୟାରେ ଖାଇଥିଲି ଆଳୁ ଚପ୍ ମୁଡ଼ି
ଆରେ ବା ବଢିଆ ଉ ମୁଁ ବି ତ ଖାଇନି କିଛି ଗୋଟେ ଗ୍ଲାସ କ୍ଷୀର ପିଇବି ନା।
ହଁଁ ତମର ତ ଗାଈ ରଖିଛ ଆଉ କ୍ଷୀର ପିଉଥିବୁ ଡେଲି ଆଉ।
ହଁ ହଁ ନୁହେଁ ସେମତି ନର୍ମାଲି ପିଏ ଯେତେବେଳେ ଆବଶ୍ୟକ ସନ୍ଧ୍ୟାବେେଳେ ପିଏ ସବୁଦିନି ଆଉ।
ଆଉ ମୋଟି ହେଇଯିବୁଣି ଆଉ।
ହେଇ ବନୀ ସେମିତି ଅଛି।
ହଁ ଆଉ ତମର ପିଠା ପିଠା ସବୁ ଆଜି ହଉଛି। ଛି ନା ନାଇଁ
ହଁ ଆଜି ତ ରାଜ୍ୟବାସୀ ରାତିରେ ହବ ଏତେ ଯାଏି ଆର ନାାଇାଇ ମା କୁଛି
ହେଇଲ ଆମ ଏପଟେ ବି ବାତ୍ୟା ହେଇକି ଲାଇନ ନାହିଁ।
ବାତ୍ୟା ହେଇଯାଇଛି ଆମର ନା ଫଜ ଗୋେ ହେଇ ଲାଇ ତ ଅଛି କିନ୍ତ ଅଛିଟାଲ କାମ କିଛି ଦେଖ ଯାଉନି।
ସେଇ ଏପଟେ ଲାଇନ ଯାହା କାଟୁଛନ୍ତି କହନା
ହଁ ପରା ଆମର ବି ତ ଏମତି ଟିକେ ଝଡା ତଫାନ ଆସୁଛି କି ନାଇଁ ଲାଇନ୍ କାଟି ଦଉଛନ୍ତି।
ସେ ସେ ଲାଇନ ବରେ ଏମିତି କାଇହିଁ ହଉଛନ୍ତି।
ହଁ ସେମାନେ ତ ଏବେ ଯାଇ ପିଲାମାନେ ତାଙ୍କ ହାତରେ ସବୁ ନା ତ ସେ ସେଥିପାଇଁ
ହଁ ଖାଲି କହୁଛି ନା ବର୍ଷା ଦିନ ହବ ମୁଁ ଭାବୁଛି
ହଁ ମୁଁ ବି ସେଇଟା ଭାବୁଛି ବର୍ଷା ଜୋରେ ହେଲେ ବର୍ଷା ହେଲେ ବି ଭଲ ନୁହେଁ ଖାଲି କାଦୁଅ କାଦୁଆ ଲାଗିବ ବାହାରକୁ ଯିବାକୁ ଭଲ ଲାଗିବନି କିନ୍ତୁ ଶୀତ ଦିନ ଟା ହିଁ ସବୁଠୁ ଭଲ ଲାଗିବ।
ହଁ ସେୀତେ ଦିନ ତ ପିକନିକ ଟାଇମ ଆଉ ଆମେ ବୁଲିବାକୁ ଯିବା ଆଉ
ହଁ ହଁ ନିଶ୍ଚୟ ପ୍ଲାାନିଂ ଚଲି ରଖିବ ଆଉ କଣ କହ ଆଉ ସବୁ ଭଲ ନା ତୋର ଆଉ ତ କେତେ ଦିନ ରହିଲାଣି ନା ଆଉ କାଲି ନେହେ ତୀରା କଣ କାଲି ରଜ ପାଇଁ ଯୋଉ ଗୋଟ ଦିନୂର୍ବରୁ ମେହେନ୍ଦି ସବୁ ଲଗାନ୍ତି
ନା ବା ମୁତ ଟାଇମଉନି ମୁଁ ମେନ୍ଦି ଲଗେ ଯାଇ ଥିଲେ ଗୋଟେ ଛୁଆ ପାଖକୁ
ହଁ ଆମର ତ ଏଇଠି ମେହେନ୍ଦୀ ଲାଗୁ ଲଗେଇବାକୁ ତ କେହି ନାହାନ୍ତି କନା କନା।
ହଁ ବା ମୁଁ ପୁଣି ନିଜେ ଲଗେଇ ପୁଣି ତାଙ୍କ ଘରକୁ ଯାଇଥିଲି ସେ ପୁଣି ମନା କରୁଛି।
ଏମିତିଆ ପିଲା ସେଟ ଗୋଟେ ନା ଏମତି ଟ କଣ କରିବା କଥା?
ହଁ ବା ସେଇଆ।
ଆଉ କଣ ଖାଇଥିଲୁ? ସନ୍ଧ୍ୟାରେ ମୁଢି ମିଶା ଖାଇଥିଲି ନା। ଆଉ ରାତି ପାଇଁ କଣ ରାତି ପାଇଁ କଣ ଅ ଚ୍ଛି
ଆମର ଆଜି ହଉଛି ଚକୁଳି।
ଆମର ବି ସେମ ଅଛି ଚକୁଳି ହବ।
ଆରେ ବା ପୁରା ସେମ ସେମ୍ ମାଡ଼ ମାଡ଼।
ଆଉ କହ କଣ?
ଆଉ ଆଉ ଆଉ।
ଆଉ କାଲି କୁଆଡେ ବୁଲିବା ବୁଲି ବୁଲାବୁଲି କରିବାକୁ ଯିବୁ?
ହେ ନା ରେ ସାଙ୍ଗ ସେମିତି କିଛି ବି ନାହିଁ କାଲି ପାଇଁ। କାଲି କିଛି ସ୍ପେଶାଲ ନାହିଁ କେବଳ ଘରେ ବସିକି ନୂଆ ଡ୍ରେସ ପିନ୍ଧିବାର ମଜା ଆଉ ବଡ ହେଲା ପରେ ତ ରଜର ମଜା କିଛି ନଥାଏ।
ହୁଁ ତ ଅପା ଆସିଥାନ୍ତା କହୁଦିନ ଆସିବ କି?
ପହର ଦିନଆସିବ।
କାଲି ଛାଡିକି ତା ପରଦିନ ଆଉ କଣ ରଜ ର ଫାଷ୍ଟ କାଲି ସିନା ଆସିଥାନ୍ତା।
ହଁ ନାଇଁ ସେମାନେ ନା ବାହା ହେଇଛନ୍ତି ନା ତାଙ୍କ ଶାଶୁଘର ତାଙ୍କର ପ୍ରଥମ ରଜ କାଟିବାର ଅଛି ତ ସେମାନେ ସେକେଣ୍ଡ ରଜରେ ହିଁ ଆସିବେ।
ଓହୋ ଆ ରଇବ ନା ନାଇଁ?
ଅ ହଁ ରହିବ କିଛି ଦିନ ରହିବ ଏବେ ଘରେ।
ଆଉ ତ ବଡ଼ ନା।
ହଁ ବଡ ନାନୀ ବି ଆସିବେ କିନ୍ତୁ ବଡ ନାନୀ ଦୁଇ ରୁ ତିନି ଦିନ ରହିବେ ସେ ପଳେଇବେ ତ ସାନ ନାନୀ ରହିବ ଅଧିକ ଦିନ।
ଆଚ୍ଛା। ଆଉ ଭାଇ ହେରିକା ରହିବେ ନା ପଳେଇବେ।
ଭାଇ ହେରିକା ସମସ୍ତେ ଗୋଟେ ଦିନ ରହିକି ପଳେଇବେ ତ ତାପଦିନ। ଦିଦି ହେରୀକା ରହିବେ। ହୁଁ। ଆଉ ତମ ଘରକୁ କିଏ ଗେଷ୍ଟ ଆସ। କିଏ ସେମିତି କିଛି ନାହିଁ।
ଆମ ଘରକୁ କେହି ଆସୁବେନି।
ଆଛା। ହଉ ତାହେଲେ ଆଯି। ବହୁତ କଥା ହେଲେ ଆମଣି ଆମେ ଏବେ ରଖୁଛ ହେଲା। ତତେ ଫ୍ରି ହେଇକି କଲ୍ କରିବି ମା ଡାକିଲେ।
ହଉ ଯା।
ଲୋକ ଜମିଲ।